ହ୍ୟାଲୋ।
ହ୍ୟଲୋ। ହ୍ୟାଲୋ ବନ୍ଧୁ।
ବନ୍ଧୁ ଜୟ ଜଗନ୍ନାଥ ହଁ ବନ୍ଧୁ ଜୟ
ଜୟ ଜଗନ୍ନାଥ।
ହ୍ୟାଲୋ।
କଣ କରୁଛନ୍ତି?
ବନ୍ଧୁ ଆମ ପେଟ କାଟୁଛି ପେଟ କାଟୁଛି ଆମେ ବସୁଛନ୍ତି।
ବସିଛ ଆଉ ଟିକେ ମେଡ଼ିସିନ ଫେଡିସିନ ଖାଇଲେ। ମେଡିସିନ ଫେଡ଼ିଶିନ ଖାଇଲେନି।
ମେଡ଼ିସିନ ଟିକେ ଖାଇଲେନି?
ଆ ମେଡିସିନ ଖାଇଛୁ ଆମର ଟିକେ ଗ୍ୟାସ୍ ହେଇଥିଲା ଆମେ ଟିକେ ମେଡିସିନ ଯଇଥିଲୁ ମେଡିକାଲ ଯାଇଥିଲୁ। ଦିଟା ଇଞ୍ଜେକ୍ସନ ଦିଟା ନେଇକି ଆସିକି ଆମେ ଟିକେ ବଛୁ ପୋଲ ଉପରେ।
ହଁ, ଆଜ୍ଞା ଆଜ୍ଞା। ଆ ଆଉ କଣ? ଆ ଆଉ କଣ ହାଡ଼ୁ ବୁଲାବୁଲି ଜାଗା ଟିକେ କଣ କୁହନ୍ତୁ ଟିକେ ଆପଣଙ୍କ ବିଷୟରେ? ଆପଣ ସେଠ ଟିକେ ବୁଲାବୁଲି ଜାଗା ଟିକେ କଣ କୁହନ୍ତୁ? ଟିକେ କୁହ।
ଜାଗା ତ ଆମର ଗୋଟେ ମିନିିକେଦାରନାଥ ଯାନ୍ତେ ଆମେ ଏଟେ ବୁଲାବୁଲି କରୁଛୁ। ଆଉ ଏବେ ଗୋଟେ ନୂଆ ହେଇଛି ଜଗନ୍ନାଥଙ୍କ ମନ୍ଦିର ଚଣ୍ଡିଖୋଲ ପାଖରେ। ସେଇଟା ଆମେ ଟିକେ ଯିବାର ଟିକେ ଆମେ ରଖିଛୁ ଟିକେ ଟାର୍ଗେଟ କିନ୍ତ ଯିବୁ ଟିକେ।
ହଁ ଆଉ କୁଆଡେ କୁଆଡେ?
ଆଉ ଟିକେ ଏପଟେ ମହାବିନାୟକ ଟିକେ ଆମେ ଯିବୁ ଆଉ ଏପଟେ ଟିକ୍ କି ଆମେ ରତ୍ନଗିରି ଆମର ଅଛି ସେ ଫେମସ। ବୁଦ୍ଧ ଦେବ ଫୁଦ୍ଧ ଦେବ ରହୁଛନ୍ତି। ସେପଟେ ଟି ଯିବୁ ବୁଲିବୁ ଟିକେ ଲଲତିଗିରି। ସେଠି ଆମର ରହୁଛି ଟିକେଟ ରହୁଛି।
କେବେ କେବେ ଯାଇଥିଲେ ହେ ବୁଲାବୁଲି କରିବାକୁ ସାଡେ?
ଏ ରଜରେ ଯାଇଥିଲୁ ଆଜ୍ଞା।
ରଜରେ? ଯାହା ହଉ ବହୁତ ଭଲ ଲାଗିଲା ବୁଲାବୁଲି କରି ରଜ ତାହେଲେ ତମ ଭଲ ଟିକେ
ହଁ ଏବର୍ଷ ସେ ଟିକେ ଆମକୁ ରଜ ଟିକେ ଭଲ ଲାଗିଛି କିନ୍ତୁ ଟିକେ ଖରା ହଉଥିଲା କିନ୍ତୁ ଟିକେ ଆମକୁ ଟିକେ ବାଧା ହେଲା। କିନ୍ତୁ ଯାଇଥିଲୁ କିନ୍ତୁ। ଭଲ ହେଇଛି ଆଉ ଟିକେ ଭଲ ହେଇଥାନ୍ତା କିନ୍ତୁ ହେଇପାରିଲାନି ଆଉ।
ଓହଁ ହଁ ହଁ। ଆମେ ବି ଯାଇ୍ ଯେ ସେ କପିଳାସ ଯାଇଥିଲୁ ଧବଳେଶ୍ଵର ଯାଇଥିଲୁ। ହୁଁ।
ଆପଣ କପିଳିଆସ ବି ଯାଇଥିଲେ? ଆଚ୍ଛା ଆଚ୍ଛା।
ସେ ଯୋଉ ପାହାଚରେ ନୁହେଁ ପାହାଚରେ ଚାଲିଚାଲକା ଗଲୁ ହଁ, ବହୁତ ହଁ
ମୁଁ ତ ଥରେ ଚଢିକି ଯାଇଥିଲି ମୋ ଗୋଡ ବିନ୍ଧା ହେଲା।
ଯେ କଣ କହିଲେ ଭାଇ ମାନେ ବହୁତ ଥର ରହି ରହିକା ଗଲୁ। ପୁରା ହାଲତ ପୁରା ଖରାପ ହେଇଗଲା।
ତା ଉପରେ ଅଛି ଇଏ ଭୀମକୁୁଣ୍ଡ।
ହଁ।
ସେଠ୍ ସେଠି ଜଣେ ବାବା ବସୁଛନ୍ତି ପୁରା ଇଏ ରେ ଆମେ ଦେଖିକି ଆଇଲୁ ବୁଲିକି ଆଇଲୁ କିନ୍ତୁ ବହୁତ କଷ୍ଟ ଲାଗିଲା ଉପରେ ଚଢିବାକୁ। କିନ୍ତୁ ଉପରେ କିଛି ସୁବିଧା ନାହିଁ।
ଲୋକମାନେ ସୁବିଧା ଆଜିକାଲି କାର ରେ ବସି ପଳାଉଛନ୍ତି।
ହଁ କାହାର ପଉଛନ୍ତି। ଆମେ କିନ୍ତୁ ଚାଲିକି ଯାଇଥିଲୁ। ଆଉ ବନ୍ଧୁ ଚାଷବାସ କଥା କଣ କୁହ?
ଚାଷ ବାସ ଚାଲିଛି ସେମିତି ଏଇ ପାଣି ଟିକେ ହେଲା। ତଳି ଟିକେ ପଡି ତଳି ଟିକେ ପଡିବ ଆଉ ରୁହବତା କାମ ଚାଲିବ ଆଉ।
ଧାନ ବୁଣା ଶଇଲାଣି?
ହଁ ଯିଏଛନ୍ତି ବୁଣିଛନ୍ତି ଆଉ ଯାହା ରହିଛି ତଳି ପଡିବ।
ଆଜ୍ଞା ଆଜ୍ଞା।
ତଳିରେ ରୁଆହବ, ତଳି ଏବେ ପଇଲା, ବର୍ଷା ତ ନଥିଲା, ଏଇ ତିନି ଚାରି ଦିନି ହେଲା ଲ ଲଘୁଚାପଟେ ହେଇଚି। ଯାହା ଯେମିତି ବର୍ଷା ହଉଚି ଆଉ।
ବନ୍ଧୁ ଆପଣଙ୍କର ଯୋଉ ଗାଁ ରେ କଣ କଣ ଭଲ ଜିନିଷ ଅଛି?
ହଁ, ଆମର ହେଠି ଆମର ଏଇ ଆମର ଏତି ବୁଲାବୁଲି ନାହିଁ, ବୁଲାବୁଲି ପାଇଁ ଆଉ ରା ରାତି ରେ ଆମେ ତ, ଏତେ ମାନେ ନଈ କୂଳଟା ଟିକେ ଅଛି, ବସ ଆମେ ପୋଲ ପରେ ବୁଲାବୁଲି କରୁ। ତାପରେ, ହଁ।
ଆପଣ ଯୋଉ ସାଙ୍ଗ ଅଛନ୍ତି ଗୌରା, ସିଏ କଣ କରୁଚନ୍ତି କି ଏବେ?
ସିଏ ଏବେ ରହୁଚନ୍ତି, ମାନେ ହେରା ମାନେ କଣ୍ଟ୍ରାକ୍ଟ ଲାଇନରେ ଅଛନ୍ତି। ମୁଁ କଥା ହଉଥିଲି ସକାଳେ ଆଜି, କଣ ହଁ। ହଁ, ଅଛନ୍ତି ଭଲ ହଁ ହଁ, ସିଏ ଟିକେ ରୁହନ୍ତି। ଦୋଷା ତ ଟିକେ ରହୁଚି ଦୋଷ, ଆଉ ସେ ଯେହେତୁ ସାଙ୍ଗ, ଆଉ କଣ କହିହବ କିଛି? ତାପରେ ଆମର, ଆମ ଗାଁରେ ସେଟା କଣ ଅଡଙ୍ଗ। କଲ୍ୟାଣ ମଣ୍ଡପ ଟା ବି ଅଛି, ସେଇଟା ଟିକେ ଭଲ, ମାନେ ବହୁତ ବି ଉଁ ମନ୍ଦିର, ମାନେ ବାହାଘର ବାହାଘର ହଉଚି, ହଁ। କୋଡିତିରିଶି ଗଲାଣି, ହଁ ଏଇ ବର୍ଷରେ
ଆପଣଙ୍କର ଏପ ଏପଟେ ଗୋଟେ ମଣ୍ଡପ, ଆଉ ସେପଟେ କପି କପିଳେଶ୍ୱର ଗୋଟେ
କପିଳେଶ୍ୱର ମନ୍ଦିର ତ, ଆ ଏଇଟା ତ ମଣ୍ଡପ। ହଉ ସେଇଟା ତ ମନ୍ଦିରରେ ବାହାଘର ହଉଚି ଆଉ, ହଁ।
ଆଉ ବନ୍ଧୁ ଆପଣଙ୍କ ସାଙ୍ଗ ଯିଏ ରହୁଚନ୍ତି ଟାଙ୍କିରେ, ତାଙ୍କ ଖବର କଣ?
ହ ତାଙ୍କ ଖବର ସିଏ ଟିକେ ଅଛି ଯେ ନା ଅଲଗା ଦୁନିଆରେ, ସେ ଟିକେ ଡିପ୍ରେସନରେ ରହୁଚନ୍ତି, କି ସେ ମାନସିକ ଚିନ୍ତାରେ ରହୁଚନ୍ତି।
ଓହୋ, ସିଏ ସେ ଟିକେ ସିଏ ଲହୁଚନ୍ତି ଅଲଗା ଚିନ୍ତାଧାରା। ଆଛା, ସେ ଚିନ୍ତାରେ ଟିକେ ରହୁଚନ୍ତି। ଆଜ୍ଞା ଆଜ୍ଞା, ଆପଣ ଯୋଉ ଏପଟେ ଦୋକାନ ସବୁ ଭଲ ଭଲ ଦୋକାନ ପଡିଚି, ପୋଲ ଏ ପଟେ, ବୁଢା ଦୋକାନ କରୁଚନ୍ତି।
ହଁ ହଁ, ସେପଟେ ସେ କଣ ସିଏ, ବେଶି ମାନେ ଏଇ ଗ୍ରୋସରୀ ଆଗରୁ ରଖୁନଥିଲେ, ଏବେ ଗ୍ରୋସରୀ ଜିନିଷ ରଖିଲାଣି, ଆଳୁ ପିଆଜ ରସୁଣ। ଆଉ ଏବେ ଆଗେ ପାନ ଆଉ ଏଇ ଯଉ ଗୁଟକା ଦୋକାନ ଥିଲା ତାଙ୍କର। କିନ୍ତୁ ଏବେ ସବୁ ରଖିଚନି ଗ୍ରୋସରି ଜିନିଷ ଆଉ, ହଁ, ଖାସ କରି ମୋର ଗୋଟେ ସାଙ୍ଗ
ନିମ୍ବଡା ନିମ୍ବଡା ଏବେ ଗୋଟେ ଗୀତ ବାହାରିଛି କଣ ବହିରେ
ସେଇଟା ସ୍କୁ ସ୍କୁ, ହଁ ହଁ ସେଇଟା ସରକାର ହଁ ହଁ, ଏ ବୋହୁତ ତାକୁ ନେଇକି ବହୁତ ହସୁଚନ୍ତି, ସୋ
ଚର୍ଚ୍ଚା ଚା ଚର୍ଚ୍ଚା ଚାଲିଚି ବହୁତ
ହଁ ବା, ତାପରେ ସେ ଯୋଉ କହିଲେନି ମଉସା ଦୋକାନ ସେଠି ଗୋଟା ମୋ ସାଙ୍ଗ ଟା ଯାଉଚି, କ କହିଲେ ତାଙ୍କ ନା ଦେବେ ସିଏ ପୁରା କଣ କହିଲ ଦେବ୍ ଦେବ୍।
ଦେବ୍, ଆଛା ଆଛା।
ଦେବ୍ ସିଏ ପୁରା, ଆମ ନାଇଁନି ଦେବଂଶୀ ତାଙ୍କ ଝିଅ ନା। ଦେବ୍, ସିଏ ମାନେ ଏମିତି ଖାଉଚନ୍ତି ସେଠି ଯାଇକି ଗୁଟକା, ସିଏ ଦା ଦାନ୍ତଟି ତାଙ୍କର ପୁରା ମାନେ
ଦାନ୍ତକୁ ରଖିନାହାନ୍ତି ଅବସ୍ଥାରେ ଆଉ
ନା ପୁରା ପଥର। ମାନେ ତାଙ୍କ ସେ ଯେମିତି ମାନେ କଣ ବାହା ହେଇଛନ୍ତି ନହେଲେ ମାନେ ତାଙ୍କୁ ଆଜିକା ଦିନରେ ବାହା ହେବା ପାଇଁ ଝିଅ ନାହାନ୍ତି।
ଏ ସଳା ତାହାଲେ ଏମିତି କଥା କି ସେ ବ୍ୟାକ୍ତି ଜଣଙ୍କ ଏମିତି କାଇଁ ପୁଡିଆ ହଉଛନ୍ତି ତାଙ୍କୁ ଟିକେ ମନା କରୁନ ଟିକେ ବାରଣ କରୁନ ତାକୁ ପୁଡିଆ ରୁ ଟିକେ ବାରଣ କରୁନ
କଥାରେ ହିଁ କହିପାରିବୁ ଆଉ କଣ କରିପାରିବୁ ତାପରେ ସିଏ ଯେହେତୁ ମ୍ୟାରେଜ କରିସାରିଲାଣି ବାହା ବାହା ଧର ହେଇ ସାରିଲାଣି ହଁ ତାଙ୍କର ଝିଅ ଗୋଟେ ତଥାପି ସେ ଜାଣି ପାରୁନାହାନ୍ତି ବି ଆଉ କଣ କୁହାଯିବ ଆଉ
ଝିଅ ଚାଲିଲେଣି?
ହଁ ଚାଲିଲାଣି କହୁଥିଲେ ତ ଆଜି ଚାଲିଲେଣି ବୋଲି।
ସିଏ ଏବେ ବାହାହେଇଥିଲେ ନା କଣ ବର୍ଷେ ହେଇନି?
ଉଁ ନାଇଁ ନାଇଁ ବର୍ଷେ ବୋଧେ କଣ ହେଇଥିବ ମୁଁ ଆଉ ଜାଣିନି। ହେଇଥିବ କଣ ଆଜି ଆଜିକାଲି କଣ ଦୁନିଆର କଣ କେତେ କଣ ହଉଛି ସିଏ ବି ଯେମିତି କିଛି ହେଇପାରିଥାଏ।
ଆଚ୍ଛା ଆଚ୍ଛା ସେ ତାହେଲେ ତାଙ୍କର ଏବେ ବାହାହେଇଥିଲେ କିନ୍ତୁ ତାଙ୍କର ଝିଅ ହେଇ ସାରିଲାଣି।
ହଁ ଝିଅ ଆନିଭର୍ସରୀ କୁ ତାଙ୍କର କେତେ? ଦିନି ଗୋଟେ ହେଇଯାଇଥିଲା ହଁ
ଆଣିଛନ୍ତି କରିଛନ୍ତି ଆଉ ରଖିଛନ୍ତି ଆଉ ସୁନ୍ଦର ଭଲ ପାଇବାଟା ଆଉ ଆଛା ଆଛା। ହଁ ହଁ ଆଣିକି ରଖିଛନ୍ତି ସାଙ୍ଗେ ସାଙ୍ଗେ ଆଉ ଢିଲା ଦେଲେନି ଆଉ
ହଁ।
ଆଉ କଣ?
ଯେ ଆଉ ଭଲ ହେଲା ଆଉ କଣ ଖାଇବା ପିଇବା କରିଥିଲେ ଦିନେ ଦେ ରୁହ ଦେହ କଣ ପାଇଁ ଖରାପ ହେଲା ଏମିତି ଖାଇବା ବିଧ କଣ ଖରାପ କରି
କଣ କିଛି ତ ଖିଆ ପିଆ ନାହିଁ କଣ ଏମିତି ହେଇଗଲା ପେଟ ଆମର ପେଟ ତ ଆମର ଏମିତି ଖରାପ ହେଇଗଲା କଣ କାଲି ଟିକେ ଭୋଜି ଖାଇଦେଲୁ ଆଉ ଟିକେ ସୁଟ୍ କଲାନି ପେଟ ଗ୍ୟାସ୍ ହେଇଗଲା ଟିକେ ଆମର।
ହଁ ଭୋଜି ଯଦି ବି ଯାଉଛନ୍ତି ଟିକେ କମ୍ ମାତ୍ରାରେ ଖାଇବା ଖାଆନ୍ତୁ।
ହ ନାଇଁ କମ୍ ମାତ୍ରାରେ ଖିଆ ହେଇଛି ସେ ଯୋଉ ତେଲ ମସଲା ଦିଆଯାଇଛି ତାଙ୍କ ପାଇଁ ସିଜନ୍‌ ଟା ଚେଞ୍ଜ ହଉଛି ସେଇଥିପାଇଁ ଟିକେ ହେଇଯାଉଛି ଆଉ।
ଓ ହଁ ହଁ ଟିକେ ଜଗି ରଖି କି ଖାଇବେ ଯଦି ବି ଆଗକୁ ଭବିଷ୍ୟତରେ ଯଦି ଆଗକୁ ଗଲେ ପୁଣି ଭୋଜି ଭୋଜି ଖାଇବାକୁ ଟିକେ ଦେଖି ଚାହିଁକି ଖାଇବେ।
ଆଜ୍ଞା ଆଜ୍ଞା।
କାହିଁକି କହିଲେ ମାନେ ଦେହଟା ଆପଣ ଖରାପ ଏବେ ହେଇଥିଲା ସାଙ୍ଗେ ସାଙ୍ଗେ।
ହଁ ହଁ ଠିକ୍ କହିଛନ୍ତି ଆପଣ ଠିକ୍ କହିଛନ୍ତି ଠିକ୍ ଅଛି ହଁ ଆପଣ।
ଉଁ ଶୁଣ ବନ୍ଧୁ ମୁଁ ଦେହ ପା ପ୍ରତି ଭାରି ସତର୍କ ଲୋକ ଦେହ ପାହା କୁ ଭାରି ଜଗେ ତାପରେ ହଁ ହଁ ତାପରେ ଏଇ ଯୋଉ ପେଟ ଫେଟ ଇଏ କୁ ମୁଁ ମାନେ କଣ ମୋର ଦୁଇଥର ଗୋଟିଏ ହପ୍ତାହରେ ଦୁଇଥର ଡାଇରିଆ ହେଇଯାଇଥିଲା।
ଡାଇରିଆ।
ଜାଣିଛ ହଁ ଡାଇରିଆ ମାନେ ଏଇ ଗ୍ୟାସ ରୁ ହିଁ ଦୁଇ ଥର ଦେଇଦ ମାନେ ମୁଁ ସେଇ ଦିନ ଠାରୁ ମୋର ପେଟକୁ ଖାଦ୍ୟ ମାନେ- ଏ-ମାନେ ଅବଶ୍ୟ ହୁଏ ଝାଡ଼ା ଫାଡା ହୁଏ କିନ୍ତୁ ଦିନକୁ ମାନେ ସେ ଦି ଥର ଯଉ ହେଲା ସପ୍ତାହ ଭିତରେ ତା ପରଠାରୁ ମୁଁ ଆଉ ନାହିଁ ମୋର ସେ ରୋଗ ଡାଇରିଆ ନାହିଁ। ମୁଁ ପୁରା ଜଗି ଯାଇଚି ସାଲାଇନ୍ ସ- ସାଲାଇନ୍ ଲାଗିଲା ଆଜ୍ଞା ଏ ଶୁଣ ମୋର ଲାଗିଲା ତିନିଟା ସାଲାଇନ୍ ନା ଚାରି ଘଣ୍ଟା ଲାଗିଲା ସାଲାଇନ୍ ଛଅଟା ଲାଗିଲା। ଏତେ ଜଳୀୟ ଅଂଶ ମୋ ଦେହରେ କମିଯାଇଥିଲା।
ଆପଣ ଟିକେ ପାଣି ଫାଣି ପିଆ ପିଇ କରନ୍ତୁ ଭଲସେ ସଫିସେଣ୍ଟେ।
ସେତବେଳେ କଥା କହୁଚି ଏବେ ମୁଁ ହେଇ ମୁଁ ନିଜେ ପୁରା ଠିକ୍ ଠାକ୍ ଅଛି ମାନେ ମୁଁ ସେଇଟା ଦେହ ଜଗେ।
ଆଉ ତାହେଲେ ଆପଣଙ୍କର ମଣ୍ଡପ ଏଟା ଭଲ ଲାଗୁଚି କିନ୍ତୁ ଲାଇଟ୍ ଫାଇଟ୍ ହେଇଯାଇଚି।
ହଁ ସେଟା ଆମର ଭଲ ମଣ୍ଡପ ଟା ହେଇଚି ତ ଆପଣ ଯାଇଥିଲେ କି କେତେବେଳେ?
ହଁ ମୁଁ ଆସିଥିଲି ଥରେ ଭୋଜି ଖାଇବାକୁ ଭଲ କପଡା ଫପଡା ମରା ହେଇଚି ଛତା ଭଳିଆ ହେଇଥିଲା।
ହଁ।
ହୁଁ ଆପଣ ନଈରେ ମାଛ ଭଲ ଅଛନ୍ତି?
ନଈରେ ହଁ ଏବେ ଟିକେ ପାଣି କମିଚି ଆଉ ଧରି ନାହାନ୍ତି। ସେ ଯଉ ଦେବ୍ ଯିଏ କହିଲେନି ତାଙ୍କ- ତାଙ୍କ ବାପା ଯାଆନ୍ତି ଧରିବା ପାଇଁ। ବଟ ବଟ ହଁ।
ଆଚ୍ଛା ଆଚ୍ଛା। ତାହେଲେ ଏମିତି ସବୁ କଥା ଆପଣଙ୍କର ଏରିଆ ବିଷୟରେ କହିଲେ? ବହୁତ୍ ବହୁତ୍ ଧନ୍ୟବାଦ୍ ଆଉ ତ ଜହ୍ନ ତ ପଡିଛିନ୍ତି। ଆଉ ଲାଇଟିଂ ତ ହଉଚି ଆଉ
ପୁନେଇଁ ବୋଧେ ଆସୁଚି ୟା ଭିତରେ କଉ ଦିନ ସେଥିଲାଗି ଜହ୍ନଟା ଆଜି ହଁ ଜହ୍ନ ଟା ଟିକେ ଷ୍ଟାର୍ଟ ହେଇଗଲାଣି।
ହଁ।
ଓ ତାପରେ ରା- ପୁରା ଗୋଲିଆ ଜହ୍ନ ଆଇଲାଣି ମାନେ ଆଉ ଦି ତିନି ଦିନ ଭିତରେ କଉ ଆଁ ଭିତରେ କଉଦିନ ପୁନେଇଁ ଅଛି।
ଆଚ୍ଛା ପୁନେଇଁ ବୋଧେ ଆସୁଚି ବୋଧେ ସେଥିପାଇଁ ଜହ୍ନ ପଡିଚନ୍ତି। ପୁରା ଗୋଲ୍ ହେଲେଣି।
ୱ ହ ଖାଲି ଟିକେ ଲଘୁଚାପ ହେଇଚି ବୋଲି ଟିକେ କମ୍ କିରି ମାନେ ଏବେ ହେଲା ଠିକ୍ ବାରଟା ରାତି ବାରଟା ଗୋଟେ ବେଳକୁ
ଆମ ଇଆଡେ ତ ବନ୍ଧୁ ବର୍ଷା ଦି ତିନି ଦିନ ହେଲା ଟୋଟାଲ୍ ଛାଡୁନି।
ହଁ ଲଘୁଚାପ ଟା ହେଇଚି ଭାଇ ବନ୍ଧୁ ମାନେ ଭଲ ହେଇଚି। ଯିଏ ମାନେ ଚାଷୀଙ୍କ ପାଇଁ ଟିକେ ଭଲ।
ହଁ ଚାଷୀ ପାଇଁ ଟିକେ ପାଣି ହେଲେ ଟିକେ ଧାନ ଫାନ ବୁଣା ବୁଣି କରିବେ ତଳି ଫଳି ଦିଏ ହବ।
ତାପରେ ଯିଏ ତାଙ୍କର ଏଇ ବୁଣା ତ ବୁଣା ତ ସଇଲାଣି ନା। ବୁଣା ସଇଲାଣି ଯିଏ ତଳି ରୋଇବେ ତଳି ତାପରେ ଯିଏ ପକେଇବେ ଏଇସବୁ
ହଁ -ହଁ ବନ୍ଧୁ ଠିକ୍ ଅଛି ଆପଣ ଇଏ ଧରନ୍ତୁ ଆଉ।
ହଁ ମୁଁ ରଖୁଚି ବନ୍ଧୁ ଆଁ।
ହଁ-ଜୟ ଜଗନ୍ନାଥ୍।